ହଁ ଦିଦି।
ହଁ ମ୍ୟାଡ଼ାମ ଭଲ ଅଛନ୍ତି ହଁ ମୋ କଥା ଶୁଭୁଚି।
ଭଲ ଅଛି ଆଜ୍ଞା ଆଜ୍ଞା ଭଲ ଅଛି। ନମସ୍କାର କୁହନ୍ତୁ।
ଆ।
କଣ କରୁଥିଲେ?
ଆଉ ଅ
ପ୍ରବଳ ଗରମ ଏଠି। ବହୁତ ଜୋରେ
ନା ହଁ। ବହୁତ ଗରମ ହଁ ବର୍ଷା କାଲି ହେଇଚି ମ୍ୟାଡାମ ହଁ ଶୁନା ଯାଉଚି।
ନା କାଲି ତ ବର୍ଷା ହେଇନି ବର୍ଷା ହେଇନି।
ହଁ ହଁ ଆମ ପଟରେ କିନ୍ତୁ କାଲି ଧୁମ୍ ବର୍ଷା ହେଇଛି।
ଓହୋ ହଁ ମୁଁ ନ୍ୟୁଜରେ ଦେଖୁଥିଲି।
ହଁ ବହୁତ ଝଡି ପବନ ବହୁତ ହେଇଛି ଗଛ ଗୁଡାକ ବହୁତ ଭାଙ୍ଗି ଯାଇଛି।
ଓହୋ ଏପଟେ ବିଲକୁଲ ହେଇନି ଉଠେଇଥିଲା ବର୍ଷା କିନ୍ତୁ ହେଇନି।
ଓହୋ ଦେଖନ୍ତୁ ଆଜି ହବ କାଳେ
ହଁ ହେଇଯାଉ ଏତେ ଗରମ ଆଜି ରହିିବି ହେଉନି।
ଆଉ କଣ କୁହନ୍ତୁ ମା
ଆପଣ କଣ କରୁଥିଲେ?
ମୁଁ ଏବେ ଖାଇକିନା ଜଷ୍ଟ ଆସିଲି। ମୁଁ ଏବେ ଜଷ୍ଟ ଖାଇକି ଆସିଲି।
ଆଜ୍ଞା ଆଜ୍ଞା ଖାଇଲେ କଣ?
ହୁଁ ଆଜି ଏତେ ତୁ ଗରମ ହଉଚ ନା ଆଉ ସେ ଗରମ ଭାତ ଖାଇବାକୁ ଜମା ଇଚ୍ଛା ହଉନି। ତ ଆଜି ସେଇ ପଖାଳ ଟିକେ କରିଥିଲି ମାଛ ଭଜା ଆଉ ଛୁଇଁ କଦଳୀ ଏଇଟା ସବୁ ସୋରିଷ ମସଲା ଦେଇକିନା ଭାଜିଥିଲି।
ହଁ ହଁ ଆମର ବି ସେଇ ପଖାଳ ଭାତ ମା ଛଅ ଭଜା ଆଉ କିଛି ହିଁ ଖାଇ ହଉନି।
ଆଉ ଏବେ ତ ଆମ୍ବ ସିଜିନ୍ ଆମ୍ବ ଆମ୍ବ ଘରେ ଥିଲା ଆମ୍ବ ଆଉ।
ହଁ ହଁ ଆମ୍ବ ଏପଟେ ବି ବହୁତ ଆମ୍ବ ହେଇଛି।
ବହୁତ ହେଇଛି।
ହଁ ବହୁତ ଆମ୍ବ ହେଇଛି। କେଜି ଶହେ ଯୋଉ ଦେଢ କେଜି କୁ ଶହେ ଟଙ୍କା।
ଦେଢ କେଜିକୁ ସହେ ହଁ ଏଇ ଯୋଉ ଲୋକାଲ ଆମ୍ବ ଲୋ କାଲ ଆମ୍ବ ଦେ ଏତେ ପଇସା ନଥିବ ଲୋକାଲ ଆମ୍ବ କମ ଥିବ।
ଲୋକାଲ ଆମ୍ବ ସେଗୁଡା ସବୁ ସରିଗଲାଣି ଲୋ କାଲ ଆମ୍ବ ଏ ହଁ ଏଥର ଜଲଦି ହେଇ ଚିନା ମାସେ ପୂର୍ବରୁ ସେ ଆମ୍ବ ସଇଲାଣି।
ଓ ହଁ ଲୋକାଲ ଆମ୍ବ ସରିଯିବଣୀ ଏବେ ରଜ ଆସିଲାଣି ବା ଏବେ ବାଇଗଣ ପଲ୍ଲୀ
ହଁ ଦସେରି ଆଉ ଆଉ ବହୁତ ସାରା ଆମ୍ବ ସୁନ୍ଦରୀ ଏଗୁଡ଼ାକ ସବୁ ଏଥର ମିଳିବ।
ହଁ ହଁ ସେଇଆ।
ଆଉ ଆପଣ କଂ ଖାଇବାକୁ ବନେଇଛନ୍ତି ଆଜି।
ଭାତ ମାଛ ଭଜା।
ଓହୋ ହଁ।
ଆଉ ଆ ଆଉ କଂ କୁହନ୍ତୁ ଆଉ ଆପଣଙ୍କର ଆମ୍ବ ଗଛ ଅଛି।
ଆମର ହଁ ମୁଁ ଯୋଉଠି ଶାଶୁଘରେ ବାହା ହେଇଛି ତାଙ୍କର ଚାଳିଶି ପଚାଶ ଟା ଆମ୍ବ ଗଛ ଅଛି।
ବାପରେ ଏତେ ଗୁଡ଼େ।
ହଁ ପୁରା ମାନେ ବିରାଟ ବଡ ହଁ ବିରାଟ ବଡ ସେଟା ବଗିଚା ଅଛି। ଆଉ ସେ ବଗିଚା ରେ ଆମ୍ ଫାର୍ମ ହାଉସ ହେଇଛି।
ଆଉ କୁକୁଡ଼ା ଗାଈ ଏମାନେ ସବୁ ଅଛନ୍ତି। ଆଉ ତ ସେଇ ଯୋଉ ଆମ୍ବ ଆମର ଗଛ ଅଛି ଆମ୍ବ ଆମର ଖାଇବା ଷ୍ଟାର୍ଟ କରିବୁ ଏପ୍ରିଲ ଲାଷ୍ଟ ରୁ ଅଗଷ୍ଟ ସେପ୍ଟେମ୍ବର ଲାଷ୍ଟ ଯାଙ୍କେ ଆମେ ଆମ୍ବ ଖାଇପାରିବୁ।
ଓହୋ ଏତେ ପର୍ଯ୍ୟନ୍ତ ଆମ୍ବ ରହେ।
ଆର ଫେଜ ବାଇ ଫେଜ କୋଉଟା ଅଛି ଆଗ ହବ କୋଉଟା ଅଛି ମଝିରେ ହବ। କୋଉଟା ପୁରା ଲାଷ୍ଟ କୁ ହବ। ହେଲା ତ ଗଛ ବହୁତ ପ୍ରକାର ଲାଗିଛି ନା ଆଉ ସ ତ ସମସ୍ତଙ୍କର ମାନେ ପ୍ରଡକ୍ସନ ଟାଇମିଂ ସବୁ ଅଲଗା ଅଲଗା। ତ ସେଇ ହିସାବରେ ସେ ଥିପାଇଁ ବହୁତ ଆମ୍ବ ବାହାରେ ଏ ବର୍ଷ ତ ମୁଁ ଜାଣିନି ଗଲା ବର୍ଷ ଆଉ ତା ପୂର୍ବ ବର୍ଷ ଚାରି ପାଞ୍ଚ କୁଇଣ୍ଟାଲ ବାହାରି ଥିଲା।
ଓହୋ।
ଆମର ବିକ୍ରି କିଛି ହୁଏନି ନା ନା କିଛିି ହୁଏନି। ନା କିଛି ବିକ୍ରି ହୁଏନି। ସବୁ ବନ୍ଧୁବାନ୍ଧବଙ୍କ ଘରେ ଦିଆ ହୁଏ ହେଲା। ଆଉ ପିଇସି ଶାଶୁ ମାନେ ସବୁ ସେଇଠି ଅଛନ୍ତି ବାହା ହେଇଛନ୍ତି ତାଙ୍କ ଘରକୁ ଯିବ। ପରେ ମୋ ଶାଶୁ ଘରେ ସମସ୍ତଙ୍କର ଟିକେ ପ୍ରିୟ ହେଲା ଆମ୍ବ। ବହୁତ ଭଲ ପାଆନ୍ତି ସେମାନେ। ତ ସେମାନେ ପୁରା କଣ କରନ୍ତି ଜାଣିଛନ୍ତି ନା। ପେପର ମାନେ ଫେଜ ବାଇ ଫେଜ ତୋଳା ହେଇକିନା ଆସିବ ଆଉ ଗୋଟେ ଖଟ ଅଛି ଖଟ ଉପରେ ନହେଲେ ତଳେ। ଉପରେ ତଳେ ଯୋଉଟା ପୁରା କଞ୍ଚା ଥିବ ତଳେ ପେପର ପଡିଥିବ ତା ଦେହରେ ଥୁଆହୋଇଥିବ ଗୋଟେ ଟ ଗୋଟେ ପାଚିଲା କଢା ହବ। ଡେଲି ପୁରା ମାନେ ଦେଖୁଥିବେ, ଆଉ ମୋ ଶାଶୁଙ୍କୁ ଏଇ ସିଜିନ ରେ ତାଙ୍କୁ ଆଉ କିଛି ଦରକାର ନାହିଁ ଭାତ୍ ତ ଆମ୍ବ ଯଦି ତମେ ଦେଇଦବ ସେ ଖୁସିରେ ଖାଇଦେବେ।
ହଁ ହଁ।
ଆଉ ଯେତେବେ ହଁ ଯେତେବେଳେ ଆମ୍ବ ସିଜନ ମାନେ ସରିଯିବ ସେ ଦଶ ପନ୍ଦର ଦିନ ଆଉ କିଛି ଖାଇପାରିବେନି।
ଓହୋ।
ମାନେ ଆମ୍ବକୁ ସେ ଏତେ ଖୋଜନ୍ତି ତ ସେଥିପାଇଁ ଆମର ହଁ ତାଙ୍କୁ ବହୁତ ପସନ୍ଦ ଆମ୍ବ ଆଉ ଆମ ବି ଆମ୍ବ ମାନେ ମାନେ ଏମତି ଯୋଉ କଣ ତ ଦେଶୀ ଆମ୍ବ କିଛି ନୁହଁ। ସବୁ ମାନେ ଏଇ ଯୋଉ ଦଶହେରୀ ଆଉ ଆପଣଙ୍କର ସୁନ୍ଦରୀ ଏଗୁଡାକ। ମାନେ ବିକିଲେ ବି ବହୁତ ଭଲ ମାନେ ସେଲ ହବ ହଁ। କିନ୍ତୁ ଏଇଆ ଯେ ସମସ୍ତଙ୍କର ଗୋଟେ ଆଶା। ସେ ଘରର ଯୋଉମାନେ ଝିଅ ଥିଲେ ସେମାନେ ଛୋଟ ବେଳୁ କଣ ସେ ଆମ୍ବ ଖାଇକିନା ଆସିଛନ୍ତି ତାଙ୍କର ସବୁବେଳେ ଆଶା। ମାନେ ମୋ ନଣନ୍ଦ ନଣନ୍ଦ ହୁଅନ୍ତୁ କି ସେ ପିଇସି ଶାଶୁ ହୁଅନ୍ତୁ। ତାଙ୍କ ମାନଙ୍କୁ ବ ମାନେ ବର୍ଷ ମାନେ ସି ଏଇ ଆମ୍ବ ସିଜନରେ ତାଙ୍କ ପାଖକୁ ଦି ଫେଜ ରେ ଯିବ ମାନେ ବସ୍ତା ବସ୍ତା। ବୁଝିପାରିଲେ ନା ତାଙ୍କ ଶାଶୁଘର ଲୋକ ବି ଜାଣିଛନ୍ତି।
ହଁ।
ଆଉ ଗାଁ କଥା ଥା ନଦେଲେ ମାନେ ଦେଇ ଆସିଛନ୍ତି ନଦେଲେ ସେଟା ଗୋଟେ କ ଖରାପ କଥା। ବୁଝିପାରିଲେ ନା ଏଇୟ ହଉଛି କରିବା। କୁ ହବ ହଁ। ତମର ଅଛି ଗାମ୍ବ ଗଛ?
ହଁ ଅଛି ଆମ୍ବ ଗଛ ସେମିତି ତିନିଟା ଚାରିଟା ଅଛି।
ତିନିଟା ଚାରିଟା ବହୁତ ହୁଏ ନା କମ ହୁଏ ଆମ୍ବ?
ହୁଏ ବହୁତ ହେଇଥିଲା। ଏ ବର୍ଷ ତ ସବୁଆଡେ ଆମ୍ବ ବହୁତ ହେଇଛି।
ହୁଁ ହୁଁ।
ହୁଏ ଆଉ କଣ କୁହନ୍ତି ଆଉ କଣ ଭଲ ଲାଗେ ଆପଣଙ୍କୁ ଆଉ କଣ ବାଡ଼ି ଗଛ?
ହଁ ବାଡି ଗଛ ଆମର ବହୁତ ସାରା ଲାଗିଛି। ମାନେ ଏବେ ରୀଆ ଆମର ଘର ଅ ତାପରେ ରାସ୍ତା ରାସ୍ତାର ଆରପଟେ ଆମର ଗୋଟେ ବାଡି ଅଛି। ଛି ହେଲା ସେ ବାଡିରେ ଲିଚୁ ଗଛ ଲାଗିଛି ସପଟା ଗଛ ଲାଗିଛି। ଆଉ ଆ କ ତ ଉଁ ଆତ ଗଛ ଲାଗିଚି ହେଲା ଯୋଉ ଆଜିକାଲି ଯୋଉ ମାନେ କୋଳି ବର କୋଳି ଯୋଉ ଆ ଫୁଲବେରୀ ଯୋଉ ଆସୁନି ସେଇଟା ଲାଗିଚି ସଜନା ଛୁଇଁ କଦଳୀ ସବୁ ଲାଗିଚି ହେଲା। ଆଉ ଟିକେ ଆଙ୍କ ଘରେ ଟିକେ ସମସ୍ତେ ମାନେ ଗଛ ପ୍ରେମୀ।
ଗଛ ହଁ।
ହୁଁ ତସେମାନେ ଯାହା ହେଲେ ମାନେ ଗଛ ଲଗଉଥିବେ। ସବୁବେଳେ ଆଉ ଆମ୍ ଆମର ଅନଲାଇନରେବି ବାହାରୁବି ଗଛ ଅର୍ଡ଼ର କରିନ ମଗା ହୁଏ। ହେଲା ତଏମାନେ ସବୁ ଟିକେ ହଁ। ହୁଁ ଆଉ ସେଇ ଜାଗାକୁ ତମେ ଯିବ ମୁଁ ଏବେହିଁ ଲାଷ୍ଟ ୱିକରେ ଯାଇଥି ଏଯୋଉ କହୁଥିଲି ହେଲା ଆ ମାନେ ସେଇ ଗଛ ସେଠିକି ଯିବ ତମେ ବସିବ ତମକୁ ପୁରା କେତେ ଶାନ୍ତି ଲାଗିବ। ଆଉ ବହୁତ୍ ଭଲ ଲାଗେ।
ମୁଁବି ଦେଖିଚି ଏଖରା ଗରମରେ ଏସି ରୁମ୍ରରେ ଯେମିତି ନଲାଗିବ ଗଛ ତଳେ ବସିବ କେତେ ଶାନ୍ତି ଲାଗିବ।
ହଁ। ତାପରେ ଏସି ରୁମରେବି ତମେ ଦେଖ କେତେ ସମୟ ମାନେ ଏ ବସିବ।
ସେଇତ।
ବୁଝିପାରିଲନା ଆଉ ବସିକିନା ତମକୁ ମାନେ ଗୋଟେ ସମୟ ଆସିବ ତମକୁ ବିରକ୍ତ ଲାଗିବ।
ହୁଁ।
ବଟ୍ ତମେ ଯଦି ଏମିତି ନର୍ମାଲି ଏ ଏ ଆ ମ୍
ସିଏ କରିବ ତାହେଲେ କିଛି ଅସୁବିଧା ନାହିଁ।
ଗଛ ବହୁତ୍ ଶାନ୍ତି କିଛି ପ୍ରୋବ୍ଲେମ୍ ନାଇଁଚୁରାଲ ସେ ଟା ଯେମିତି ଲାଗିବ ଏଟା ବିଲିକୁଲ୍ ଲାଗିବନି। ଖାଲି ଆଡଜଷ୍ଟମେଣ୍ଟ ପାଇଁ।
ହଁ ହଁ ହଁ ଖାଲି ଆଡ଼ଜଷ୍ଟମେଣ୍ଟ ଯାହା କହିଲେ। ଓନ୍ଲି ଓନ୍ଲି ଆଡଜଷ୍ଟମେଣ୍ଟ ନଥ୍ ଥ୍ଗିଲେନ୍ସ୍ ଆଉ ତମର କଣ ସ ମାନେ ବହୁତ୍ ସାରା ଗଛ ବା ବା ପା ଭଲ ପାଆନ୍ତି ଲଗେଇବା ପାଇଁ।
ବାପା ବହୁତ୍ ଗଛ ଲଗାନ୍ତି ଆମର ଗଛ ବହୁତ୍ ଆଗରୁ ଲାଗୁଥିଲା ଏବେ ସବୁ ଅଳିଆ ହେଇକି ବାଡ଼ିଗୁଡ଼ା ପଡ଼ିଚି। ଆମର କଣ ସିଜିନ୍ ଗଛ ଲଗା ହୁଏ ଉଁ ଏ ଏମିତି ହେଲା ବାବା ଲଗାନ୍ତି ସବୁ ଏବେ ଆଉ ଏତେ କରିପାରୁନାହାନ୍ତି।
ହଁ ବୟସ
ହଁ ଏଜ୍ ହେଲାଣି ଆଉ କରିପାରୁନାହାନ୍ତି ସେମିତି ନଡ଼ିଆ ଗ ଛ ଗୁଆ ଗଛ ଏଗୁଡ଼ା ସବୁ ଅଧିକ ଅଛି। ଆଉ ବାକି ପାଖ ପାାଖ ବାଡ଼ି ସବୁ ସେମାନେ ସବୁ ଛାଇ ପଡ଼ୁଚି ଏବେ ମୁଁ ଗୋଟେ ଗୋଟେ ଆଣିକି ଲଗଉଚି।
ହଁ ଲଗେଇବା କଥା ଆକ୍ଚୁଲି ବୁଝିପାରିଲେନା। କାହିଁକି ନା ଆମେ ହିଁ ଆମ ପରିବେଶ ଟାକୁ ନଷ୍ଟ କରୁଛେ।
ଆଜ୍ଞା।
ଆମ ପରିବେଶ କୁ ଯେତେ ଆମେ ପରିଷ୍କାର ପରିଚ୍ଛନ୍ନ ତ ରଖିବା ସେଟା ଆମ ପାଇଁ ହିଁ ଭଲ।
ହୁଁ।
କିନ୍ତୁ ଏ ମଣିଷ ବୁଝୁନି ଆଜି ଯୋଉ ଏତ୍ ଏତେ ଗରମ ହଉଚି ଆମେ ସମେସ୍ତେ କହୁଚେ ଗରମ ହଉଚ ଗରମ ହଉ ଚି ଗରମ ହଉଚି ହଁ ନା ନାଇଁ କାହା ପାଇଁ ହଉଚି ଆମ ପାଇଁ ହିଁ ହଉଚି।
ଆଜ୍ଞା।
ଆମର କିଛିଟା ଭୁଲ୍ ଆମର କିଛିଟା ଇଏ ସକାଶେ ହଉଚି।
ହଁ। ଆପଣ ଏ ଟାଇମ୍ ରେ ଦେଖନ୍ତୁ ଗୋଟେ ଗଛ ମୂଳେ କେତେ ଶାନ୍ତି ମିଳୁଚି। ମୁଁ ହେଇ ଏବେ
ମୁଁ ହେଇ ଏଡେ ବସିଚି ହଁ।
କୁହନ୍ତୁ ଆପଣଙ୍କ ପୁଅ କେମିତି ଅଛି?
ହଁ ପୁଅ ଭଲ ଅଛି ଦୁଷ୍ଟ ହଉଛି ବଡ ହେଲଣିି ଟିକେ। ଆଉ ଟୁ କ୍ଲାସ୍ ରେ ପଢୁଚି। ମତେ ଟିକେ ଉଁ ଜାଣିବାର ଥିଲା ମୁଁ ତାକ୍ ଟେବୁଲ୍ ଟା କେମିତି ଲନ୍ କରିବି ମତେ ଟିକେ ସେଇଥିରେ କିଛି ହେଲ୍ପ୍ କରିଦେଇ ପାରିବ?
ଆଛା ଟେବୁଲ୍ ଶିଖିବା ପାଇଁ ତ ମୁଁ ଆପଣଙ୍କୁ। ଫନି ଭିଡିଓ ପଠେଇଦେବି। ଟେବୁଲ୍ ଶିଖିବା ପାଇଁ ବହୁ ସାରା ଫନି ଭିଡିଓ ଅଛି ଆକ୍ ସୁନ୍ ର ବି କିଛି ଅଛି ଯୋଉଟା କରିକି ଶିଖି ପାରିବ।
ଥାଟିନ ଟେବୁଲ୍ ଜାଙ୍କେ ସି
ହଁ ହଁ ହଁ।
ହେଲା ଥାଟିନ୍ ଟେବୁଲ୍ ଯାଏ ସେ ଜାଣିଛି ହେଲା। ବଟ୍ ଥାର୍ଟିନ୍ ଟେବୁଲ୍ ପରେ ଏଁ କେମିତି କରିବାର ଅଛି। ଏ ସେଇଟା ଥାର୍ଟିନ୍ ଟେବୁଲା ଯାଏ ସେ ପୁରା ଲନ୍ କରିଚି।
ହଁ ହଁ ହଁ ଯଦି ଘୋଷିବାର ଅଛି। ଘୋଷା ପାଇଁ ବି ଭିଡିଓ ଅଛି ଯଦି ଶିଖିକି କରିବାର ଅଛି। ଶିଖିବା ପାଇଁ ବହୁତ୍ ଭଲ ଭଲ ଭିଡ଼ିଓ ଅଛି। ମୁଁ ଆପଣଙ୍କୁ ପଠେଇଦେବି।
ଆଜ୍ଞା ଆଜ୍ଞା ହଉ ମାଡମ୍ ରହିଲା ଆଉ ଥରେ ଆମେ କଥା ହେଲେ କଥା ହବା ହେଲା। ହଁ ହଁ ଠିକ ଅଛି ହଁ ହୁଁ ହୁଁ ରଖୁଛି ଧନ୍ୟବାଦ୍।